ହାଲୋ। ହାଲୋ।
ହାଲୋ।
ଆଜ୍ଞା।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ବର୍ତ୍ତମାନ କଣ କରୁଚନ୍ତି?
ନାଇଁ, ମୁଁ ଏବେ ବର୍ତ୍ତମାନ ଡ୍ୟୁଟିରୁ ଆସିକି ଜଷ୍ଟ ବସିଛି ଆଉ।
କଥାଟା ଟିକେ ଭଲ ଶୁଭୁନି?
ଆଜ୍ଞା, ମ୍ୟାମ୍ ଶୁଭିଲା ଏବେ?
ହଁ, ହଁ, ଏବେ ଶୁଭିଲା।।
ଆଜ୍ଞା, କୁହନ୍ତୁ?
ମୁଁ ଇଲେ ଏବେ କଣ କରୁଛନ୍ତି?
ମୁଁ ଏବେ ଜଷ୍ଟ, ଡ୍ୟୁଟି ରୁ ଆସିଲି।
ହାଲୋଁ। ହାଲୋଁ।
ହ୍ୟାଲୋ।
ଫ୍ୟାନ୍ ଲାଗିଛି କି ଟିକେ ବନ୍ଦ କରିଦିଅନ୍ତୁ, କାଇଁ ଶୁଭନି କିଛି? ହାଲୋଁ। ହଁ, ହଁ ଏବେ କଁ କରୁଛନ୍ତି କଣ?
ହଁ, ମୁଁ ଏବେ ଜଷ୍ଟ ଡ୍ୟୁଟିରୁ ଆସି ବସିଛି ତ ଏବେ ଟିକେ।
ଆଚ୍ଛାଁ, ଛାଁ, ଡ୍ୟୁଟି ଚାକିରି କରିଛନ୍ତି ନା?
ଆଜ୍ଞା।
ଆଁ କୋଉ ଡିପାର୍ଟମେଣ୍ଟ ରେ?
ମୁଁ ଅଛି, ବିଭୋ ବ୍ରାଣ୍ଡରେ ଅଛି।
ଆ, ଭିଭୋ ବା, ଏ ଯୋ ମୋବାଇଲ୍ ନା!
ଆଜ୍ଞା, ଆଜ୍ଞା।
ଆଚ୍ଛାଁ, ଘରେ ସବୁ କିଏ କିଏ?
ଘରେ ମାମା ଅଛନ୍ତି, ବାବା ଅଛନ୍ତି, ଆଉ ଭାଇ ଅଛନ୍ତି ଆଉ।
ଆ ହଁ। ଆଉ-ଉ ଆପଣଙ୍କ ପାଖାପାଖି କିଛି ଦର୍ଶନୀୟ ସ୍ଥାନ ସବୁ କଣ ଅଛି?
ଆମ ପାଖରେ ତ ଏଇଠି ଯ ମହାପ୍ରଭୁଙ୍କ ଜଗନ୍ନାଥ ପୁରୀ ଅଛି ଆଉ।
ପୁରୀ ଜଗନ୍ନାଥ ମନ୍ଦିର।
ଆଜ୍ଞା।
ଆଚ୍ଛା, ଆଚ୍ଛା, ଯାହା ହଉ ଏବେ ସ୍ନାନ ପୂର୍ଣ୍ଣିମା ଗଲା। ସବୁ-ଉ ଏଁ ଠାକୁରଙ୍କ ଦର୍ଶନ ହେଇଥିବ। ଗଜ ବେଶ ହେଇଥିଲେ ଠାକୁର।
ଆଜ୍ଞା, ଆଜ୍ଞା।
ଦର୍ଶନ କରୁଚନ୍ତି?
ନାଇଁ, ନାଇଁ, ମୁଁ ଏବେ ଦର୍ଶନ ଯାଇନଥିଲି। କିନ୍ତୁ ଏଇ ଏଇ ଭିତରେ ଯିବି ବୋଲି ବାହାରିଛି।
ଆଁଚ୍ଛା।
ଆପଣ ମ୍ୟାମ୍ କଣ କରୁଚନ୍ତି?
ମୁଁ ଗୃହିଣୀ। ମୁଁ କିଛି କରୁନି? ମୁଁ ଗୋଟେ ଗୃହିଣୀ। ଘର କାମ କରେ-ଏ ଘର ସାଫ୍ ସଫ୍ ଫା ଏ ସବୁ କରେ। ଘରର ସବୁ କାମ କରେ, ସବୁ ଅ ଟୋଟାଲ୍ କାମ ଘରର କରେ ଆଉ।
ଏ କୋଓଠି ରହୁଚନ୍ତି?
ହୁଁ। ହାଲୋଁ। ହ୍ୟାଲୋଁ।
ହଁ, ହ୍ୟାଲୋ।
ହ୍ୟାଲୋ ହଁ, ଶୁଭୁନି କାହିଁକି?
ହଁ, ମ୍ୟାମ୍ ଟିକେ ନେଟୱାର୍କ ପ୍ରୋ
ହୁଁ। କୋଉ ପର୍ବପର୍ବାଣିୀ ସବୁ ଭଲ ଲାଗେ?
ମୋତେ ଦଶହରା ଟିକେ ଭଲ ଲାଗେ ବାକି ଇଏ ଯୋଉ କଳି ପୂଜା ଅଛି ଭଲ ଲାଗେ ଖାଉ ଦୀପାବଳି ଭଲ ଲାଗେ।
ହଁ ହୁଁ।
ଆପଣଙ୍କର ମ୍ୟାମ ଆଜ୍ଞା ଆଜ୍ଞା ଆଜ୍ଞା।
ଆଚ୍ଛା।
ଆପଣଙ୍କର ମ୍ୟାମ
ହ୍ୟାଲୋ।
ଶୁଭୁନି ଭଲ ସେ କଥା ଟା ନା ଟିକେ ଭଲ ସେ ଶୁଭୁନି। ଗଛ ଫଛ ଲଗେଇକୁ ଭଲ ଲାଗେ ମୁଁ ହଁ ମୁଁ ଏ ସହରରେ।
ସହର ବୋଲି ଭୁବନେଶ୍ୱର?
ହଁ ନାଇଁ ଭୁବନେଶ୍ୱର ନୁହଁ ସେଇ ଯାଇକିରି କଟକ ଭୁବନେଶ୍ୱର ମଝିରେ ସେଇଠି।
ଆଚ୍ଛା ଆଚ୍ଛା। ତା ମେ ଆପଣ କେ ଏବେ ପୁରୀ ଯାଇନାହାନ୍ତି ବୁଲିବା ପାଇଁ?
ହଁ ଯାଇଥିଲି ରଜ ରଜ ସମୟରେ ଯାଇଥିଲି ପୁରୀ। ସେଠୁ ହରଚଡି ଆଉ ତାପରେ ଜଗନ୍ନାଥ ଦର୍ଶନ କରି ସମୁଦ୍ରରେ ଗାଧେଇ ଆଉ ମାତା ମଠ ଆଉ ସେଠି ଯୋଉ ଓମଙ୍କାରଶ୍ୱର ଆଉ ଏବେ ନୂଆ ଜଗନ୍ନା ଯୋଉ ରାମ ମନ୍ଦିର ଗୋଟେ ଟେ ହେଇଚି ପୁରୀର ସେଇଟା ଦେଖିକି ବୁଲ ବଲିକି ସବୁ ଆସିଥିଲୁ।
ଆଜ୍ଞା ଆଜ୍ଞା ହଉ ମ୍ୟାାମ ଭୁବନେଶ୍ୱରରେ ଆପଣ କୋଉ ଆଜ୍ଞା।
ବ ଭଲ ଜାଗା ପୁରୀ।
ଆଜ୍ଞା।
ଚାରି ଧାମ ର ଗୋଟେ ଧାମ ହଉଚି ପୁରୀ ଧାମ।
ଆଜ୍ଞା ଆଜ୍ଞା। ତ ପୁରୀରେ ମ୍ୟାମ୍ ଯେତେବେଳେ ଯାଉଥିବେ ଦେଖିବେ ଆପଣ ଜଗନ୍ନାଥ ମନ୍ଦିରରେ ମାନେ ସବୁ ଦୁଃଖ କଷ୍ଟ ଭୁଲିଯିବେ।
ହଁ ହଁ। ମୁଁ ପୁରୀ କଣ କି ମୋର ତ ଝିଅ ବୋଳ ପୁରୀରେ କଟିଚି ମୁଁ ପୁରୀ ସା ସାଇଡ ର ଝିଅ। ଆଉ
ଆଜ୍ଞା।
ଆ ଏଇଆଡେ ବାହାହଇଚି ଟିକେ ଦୂରରେ ଆଉ।
ନା ପୁରୀରୁ ମ୍ୟାମ୍ କଟକ ଆଉ ଆଜ୍ଞା ଆଜ୍ଞା ମୋତେ ଭଲ ଲାଗେ ଗଛ ଲଗେଇବା ପାଇଁ।
ଏ ବର୍ଷା ଆସୁଚି ଗଛ ଫଛ ଲଗେଇଲେ ବଞ୍ଚିଯିବ। ଆଉ ଗଛ ଟେ ଲଗେଇବା ଗୋଟେ ସୁସ୍ଥ ଜୀବନବଞ୍ଚିବା। ଏ ଯୋଉ ଅମ୍ଳଜାନର ଅଭାବ ରହୁଚି। ଆଉ ସେ ଅମ୍ଳଜାନକୁ ଦୂର କରିବା ଗଛ ଟା ଲଗେଇଲେ ଗୋଟେ ବୃଷ୍ଟିପାତ ବି ଭଲ ହବ।
ଆଜ୍ଞା।
ଯଦିଓ ଗଛ ଲଗେଇବାକୁ ମତେ ଭଲ ଜାଗାର ଅଭାବ ପାଇଁ ମୁଁ ଲଗେଇ ପାରେ ନା। ଫୁଲ କୁଣ୍ଡରେ ଯେତିକି ଗଛ ସେତିକି ଲଗାଏ ଆଉ। କେତେଟା ଗଛ ଲଗେଇକି ବଡ କରୁଚନ୍ତି ଏମତି ଫଳ ଫଳିଚି କେତେଟା ଗଛ ଲଗେଇଚନ୍ତି? ହଁ
ଆଜ୍ଞା ମୁଁ ଲଗେଇଥିଲି ମୁଁ ବହୁତ ବର୍ଷ ହେଇଗଲା ଗଛ ନଡିଆ ଗଛ ଲଗେଇଥିଲି ଆମର ଏବେ ଜଷ୍ଟ ନଡିଆ ଗଛ ବଡ ହେଇଗଲାଣି ବାସ ନଡିଆ ଖାଲି ଫଳିବ ଆଉ।
ଆଉ ଲେମ୍ବୁ ଗଛ ଆକାଶୀ ଗଛ। ଲଙ୍କା ଆମ୍ବ ଗଛ ମୁଁ ପ୍ରାୟ ଗଛ ସବୁ ଲଗେଇଛି ଆମ ବାରିରେ।
ଆଁହଁ ଚାଷ ଘରେ କିଏ ସବୁ କରନ୍ତି ଚାଷ ବାସ ନା ସେମତି ନାହିଁ।
ନା ଚାଷ ବାସ ସେମିତି ଆମେ କରଉନୁ ବଟ ଆମ ଘରେ ଅଛି ଆମର ନିଜର ପାନ ବର୍ଜ ଅଛି ଆପଣ ଜାଣିଥିବେ।
ହୁଁ।
ପାନ ଯୋଉଟା ଚାଷ ହଉଛି ସେଇ ପାନ ଆମର ହଉଛି ମାନେ ନିଜର।
ଚନ୍ଦନପୁର ପାଖାପାଖି ପାନ ହୁଏ।
ହଁ ଚନ୍ଦନପୁର ପାଖାପାଖି ହୁଏ ବଟ ଆମ ଘର ହଉଛି ମାମ କାକଟପୁର ଏରିଆରେ।
ଓହୋ ପୁରୀ ଜିଲ୍ଲାଟା ଯାଉଛି କାକଟପୁରରେ ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା କାକଟପୁରରେ ମ୍ୟାାମ ଜାଣିଥିବେ ଆପଣ ମା ମଙ୍ଗଳା ହଉଚି।
ହଁ ହଁ ମୁଁ ଯାଇଛି କାକଟପୁର ମାମଙ୍ଗଳା ପ୍ରତିିବର୍ଷ ମାଆଙ୍କ ପାଖକୁ ଥରେ ଯିବାଟା ହଁ ମାନେ ମା ମତେ ଡାକେ ବୋଧେ ପ୍ରତି ବର୍ଷ ଟିକେ ଯାଏ ମା ପାଖକୁ।
ଆଜ୍ଞା ମ୍ୟାମ୍ ଆଜ୍ଞା।
ଚୈତ୍ର ମାସରେ ତ ଯାଇଥିଲି।
ଆଜ୍ଞା।
ମୋ ମୋବାଇଲର ଆଉ ହ୍ୱାଟ୍ସଅପ୍ ଡିପିରେ ବି ମାଆଙ୍କ ଫଟୋଟା ଅଛି।
ଆଜ୍ଞା ଆଜ୍ଞା। ନାଇଁମ ଆମର ତ ଘର ପାଖରୁ ଏଇଠୁ ଏଇଠୁ ଅଳ୍ପ ବାଟ ହବ ସାତ ଆଠ କିଲୋମିଟର ଭିତରେ ହବ। କାକଟପୂରରୁ ଆମଘର।
ଓହୋ ଯୋଉ ଅଟନମସ କଲେଜ ପ ଯୋଉ ଚାର ଛକ ଆଗକୁ ନା।
ହଁ ଚାରି ଛକ ମାନେ ଆଗୁ ହେଇଗଲା ମାନେ ଚାରି ଛକ ଆଉ କାକଟପୂରୁ ମଝିରେ ହିଁ ଆମ ଘର।
ଆଚ୍ଛା।
ଆପଣ ଜାଣିଛନ୍ତି ନୂଆ ହାଟ ଜାଣିଛନ୍ତି?
ନୂଆହାଟ ହଁ।
ସେଇଠି ଆମ ଘର।
ହଁ।
ଆମର ତ ପ୍ରାୟ ଆମେ ପଳଉଛୁ ବୁଲିବା ପାଇଁ କାକଟପୁର ନହେଲେ କାକଟପୁର ଆଗକୁ ଅଛି ଅସ୍ତରଙ୍ଗ ଆପଣ ଜାଣିଥିବେ।
ହଁ ଅସ୍ତରଙ୍ଗ ନିମାପଡା ଅସ୍ତରଙ୍ଗ ସେ ବାତ୍ୟାରେ ତ ସେ ସବୁ ଇ ଥିଲା।
ଯୋଉ ଜାହାନିଆ ଅଛି ସମୁଦ୍ର ବ୍ରିଜଟା ସେଇଠାକୁ ଆମେ ପ୍ରାୟ ଯାାଉ ବୁଲିବା ପାଇଁ।
ଆଚ୍ଛା।
ଆପଣଙ୍କର ମ୍ୟାମ୍ କେବେ ଆସିବାର ଅଛି କାକଟପୁର ପ୍ଲାନ୍ କରି ବୁଲିବା ପାଇଁ।
ଆଉ। ମା ପାଖକୁ ତ ଏବେ ଯାଇଥିଲି ପୁଣି କେବେ ମା ଯଦି ଡାକିବ ତା ଇଚ୍ଛା ହବ ଆଉ ପଳେଇବି ଇଚ୍ଛା ଥିଲା ଯେ ଏଇ ପୂର୍ଣ୍ଣିମା ଦିନ ମାଙ୍କର ଚନ୍ଦନ ବେଶ ହବ ମୁଁ ଜାଣିଲି। ଆଉ ମାଆଙ୍କ ପାଖକୁ ଯିବାର ଇଚ୍ଛା ଥିଲା କିନ୍ତୁ ବୋଧେ ମୋତେ ଆଉ ଗୋଟେ ମା ଡାକିଦେଲେ ଘ ଘଟଗାଁ ତାରିଣୀ ପଳେଇଥିଲି। ଆଉ କେବେ ଯିବି ପୁଣି ଆଉ।
ଆଜ୍ଞାଆଜ୍ଞା ମୁଁ କଲିମ୍ୟାମ ଘ ଆଉ କୋଉ ଦର୍ଶନୀୟ ଅଛି ଆପଣ ଯାଇଥିଲେ କି।
ଯାଇଥିଲି ଘଟଗାଁ ତାରିଣୀ ସେଠି ଦିଟା ଯୋଉ ଅଛି ଲେକ୍ ଯୋଉ ଲେକ୍ ତ ନୁହଁ ଯୋଉ ସାନ ଘାଗରା ବଡ଼ ଘାଗରା ଝରଣା।
ଆଚ୍ଛା ଆଚ୍ଛା।
ସେ ଦିଟା ବୁଲାବୁଲି କରିକି ଆସିଚୁ ପୂର୍ଣମୀ ଦିନ ରବିବାର ଦିନ ରାତି ଦୁଇଟାରେ ଗଲୁ। ସୋମ୍ ସେଇ ସୋମବାର ସଖାଳୁ ସକାଳୁ ନୁହଁ। ସେ ପାଞ୍ଚଟା ଛଅଟାରେ ଘରେ ପହଞ୍ଚିଲୁ ଆଉ ତାପରେ ରଜ ସମୟ। ତ ବୁଲାବୁଲି କରିଥିଲି ପୁରୀ ଜିଲ୍ଲାରେ ସେ ସବୁ ବୁଲିଥିଲି। ଆଉ ତା ପୂର୍ବରୁ ଟିକେ ଯାଇଥିଲି ନୟାଗଡ ଯୋଉ ଫତେଗଡ ରାମ ମନ୍ଦି ତିରେ ବୈଷ୍ଣୋ ଦେବୀ ଏମି ସବୁ ଟିକେ ବୁଲାବୁଲି କରିଥିଲି ଦର୍ଶନୀୟ ସ୍ଥାନ ଟିକେ ଦେଖିବାକୁ ବୁଲିବାକୁ ଇ ଚ୍ଛା ବହୁତ ଆଉ।
ଟିକେ ଆଜ୍ଞା ମ୍ୟାମ। ତମେ ଭୁବ ଭୁବନେଶ୍ୱର ଆପଣ କେବେ ଆସିନାହାନ୍ତି?
ହଁ ଭୁବନେଶ୍ବର ଯାଇଥିଲି ଭୁବନେଶ୍ଵର ଯାଇଥିଲି ଉହୁଁ ରଜ ଥିଲା ରଜ ଯଦିଓ ଚଉଦରେ ହେଲା ମୁଁ ଯାଇଥିଲି ଭୁବନେଶ୍ଵର ବାର
ଆଛା।
ହୁଁ ଏଗାର ବାର ପନେ ପଡୁନି ପର୍ଟିକୁଲାର ଏଗାର ବାର ଏମିତି କଣ ଯାଇଥିଲି।
ଭୁବନେଶ୍ୱର ମ୍ୟାାମ କୁଆଡେ କୁଆଡେ ବୁଲିଲେ ଆପଣ?
ମାନେ ଭୁବନେଶ୍ୱରରେ ମୁଁ ଲିଙ୍ଗରାଜ ଯାଇଚି। ଆଉ ସେଠି ଗୋଟେ ଲବଣଗିରି ଜଗନ୍ନାଥ ମନ୍ଦିର ଗୋଟେ ହେଇଛି ନୂଆ ହୁଁ ସେ ଭିତୁ ସେ ମନେ ପଡୁନି ଯଦିଓ ସେ କୋଉ ଏରିଆ ସେ ସିନ୍ଦୁର ପଦା ଦେଇକି ଏମିତି ସେ ଯିବ ଲବଣଗିରି। ସେଟା ଯାଇଚି ଲିଙ୍ଗରାଜ ଟେମ୍ପଲ ଯାଇଚି ତାପରେ ଏ ଯୋଉ କେଦାର ଗୌରୀ କେଦାର ଗୌରୀ ଯାଇଛି।
ଆଛା ତ ମ୍ୟାମ ଏତେ ସବୁ ଜାଗା ଆପଣ ସବୁ ବୁଲି ଯାଇଛନ୍ତି?
ହଁ ହୁଁ।
ଆଛା ମ୍ୟାମ୍ ଆପଣଙ୍କ ଘର ପାଖରେ କୋଉ ଜାଗା ଅଛି ବୁଲିବା ପାଇଁ?
ନାଇଁ ଏଠି ଆମର ଅଛି ଉମ ଧବଳେଶ୍ଵର ଅଛି। ତାପରେ ଘ କଟକ ଚଣ୍ଡୀ ଯେହେତୁ ଏଇଠି ପାଖରେ ରହୁଛି କଟକ ଚଣ୍ଡୀ ଧବଳେଶ୍ଵର ଏମତି ସବୁ ଅଛି। ଆଉ ଷ୍ଟାଡିୟମ ଏକରେ ଅଛି ଇଣ୍ଡୋର ଷ୍ଟାଡିୟମ ସବୁ ଅଛି ଘର ପାଖରେ ସବୁ।
ଆଜ୍ଞା ମମ୍। ଆଜ୍ଞା ମ୍ୟାମ୍ ଆପଣଙ୍କ ଏରିଆରେ କୋଉ ପର୍ବପର୍ବାଣି ଟିକେ ମାନେ ବେଶୀ ଧୁମଧାମରେ ପାଳନ ହୁଏ।
ଦଶହରା ହୁଏ ଦଶହରା କାଳୀ ପୂଜା ଏଠି ବହୁତ ହୁଏ ଫେମସ ପୁରା ଦଶହରା କାଳୀ ପୂଜା ଏକା ଭଲ ହୁଏ। ସବୁ ପର୍ବପର୍ବାଣି ସହିତ ଗୋଟେ ମୁଖ୍ୟ ପର୍ବ ସିଏ ଆଉ।
ଆଜ୍ଞା ଆଜ୍ଞା ଦଶହରା ହେଇଗଲା କି କାଳି ପୂଜା ହେଇଗଲା।
ହଁ ମତେ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ଆଜ୍ଞା।
ରହୁଚି ଶୁଭରାତ୍ରି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।